ହ୍ୟାଲୋ ହଁ ଦିଦି?
ଶୁଭୁଛି କି?
ହଁ ହଁ ଶୁଭୁଛି କୁହ?
ହଁ କଣ କରୁଥିଲେ?
ଏଇ ଯାଉଛି ଖାଇବାକୁ ଆଉ କୁହ ତମେ?
ଆଚ୍ଛା। ଆଉ କୋଉ ବିଷୟରେ କଣ କଥା ହବା।
କଣ ସେମିତି କିଛି ନାହିଁ ଯାହା କଥା ହେଇପାରିବା ଆଉ
ଠିକ୍ ଅଛି। ଆଉ ଏବେ ଖାଇବେ ନା ପରେ ଖାଇବେ?
ନା ନା ମୁଁ ଏବେ ଖାଇନି ରୋଷେଇ ମାନେ ସରିଗଲାଣି। ଭୋକ ହେଇନି ଡାକୁଥିଲେ ଘରେ ଖାଇବା ପାଇଁ ମୁଁ କହିଲି ନାହିଁ ଆଉ ଯାଉ ଦଶ ପନ୍ଦର ମିନିଟ୍। ଆଉ ଖାଇବି ଆଉ ତମେ ଫୋନ କଲ ଆଉ।
ହୋଉ ଠିକ୍ ଅଛି ନାଇଁ ମୁଁ ଭାବିଲି ନହେଲେ ଖାଇ ପଳେଇଅସିଥାନ୍ତେ।
ନାଇ ଚଳିବ।
ହୋଉ ଠିକ୍ ଅଛି।
ଆଉ ତମର ସେପଟେ ବର୍ଷା ହଉଛି ନା ନାଇଁ।
ନା ବର୍ଷା ହଉନି ବାକି ପୁରା ଜୋରସର ବି ମେଘ କରିଲାଣି। ହେବ ଆଉ କିଛି ସମୟ ପରେ। ଦଶ ପନ୍ଦର ମିନିଟ ପରେ ହେବା। ଗରମ ଚଳିବ ଆଜି ତ ଠିକ ଅଛି। ପାଗ ଆଜି ଠିକ ପୁରା।
ହଁ ମୁଁ ଶୁଣିଥିଲି କଣ ଲଘୁଚାପ ହେଇଚି ପାଞ୍ଚ ତାରିଖ ଯାଏ ବର୍ଷା ହବ ବୋଲି।
ହଁ ସେ ଆରମ୍ଭରୁ ବି ଯୋଉଁ ବହୁତ ଜୋର ସେ ଲଘୁଚାପ ଦେଖେଇଥିଲା ସବୁଆଡେ ବର୍ଷା ହେଇଚି ପରନ୍ତୁ ଏଇଠି ହେଇ ନଥିଲା ବର୍ଷା। କାଲି ଟିକେ ହେଇଚି ବର୍ଷା ଆଉ ଆଜି ହେବ ଆଉ।
ହଁ ନା ହଁ ଆମର ସେ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
ବହୁତ ବର୍ଷା ହଉଚି ମାନେ ତିନି ଦିନ ହେଲାଣି ଲଗାତାର ପୁରା ରାତି ଯାକ ବର୍ଷା ହେଉଚି ସକାଳୁ ବର୍ଷା ହେଉଚି ମାନେ ଦି'ଟା ତିନି'ଟା ବେଳେ ଟିକେ ଛା ଡୁଚି ମାନେ ରା ରାତି ବାରଟା ଗୋଟେ ଯାଏ ତାପରେ ଗୋଟେରୁ ପୁରା ଲଗାତାର ବର୍ଷା ହିଁ ହେଉଚି।
ଆଛା। ବିଚାର ହଉଥିବ ବେଶୀ ମାନେ କହିବାକୁ ଗଲେ ତ ଶାନ୍ତି ଲାଗଥିବ ଗର ଗରମ ପାଇଁ ଯୋଉଁ ହଉଥିଲା ଆଗରୁ ଏତେ ଗରମ ବାକି ବେଶି ବର୍ଷା ହେଲେ ବି ହଁ ବୁଝିଥିବେ ଆପଣ ହଁ
କଣ ନା ମାନେ ଗରମ ତ ଯେତେ ଜୋର ହଉଥିଲା କୁହନି ବର୍ଷା ଟିକେ ହେଲା ବେଳକୁ ଟିକେ ଶାନ୍ତି ଲାଗୁଚି। ମାନେ ଯେମିତି ମାନେ ଗରମ ହଉଥିଲା ଯେମିତି ଏତେ ଦୁର୍ବଳ ଲାଗୁଥିଲା ମାନେ ମାନେ ଯେତେ ପାଣି ପିଇଲେ ବି ପାଣି କୁଆଡେ ପଳଉଥିଲା ମୁଁ ବି ଜାଣି ପାରୁନଥିଲି। ମାନେ ଏତେ ଗରମ ହଉଥିଲା ଆଉ ଏବେ ଟିକେ ବର୍ଷା ହେଲା ପରେ ଟିକେ ଟିକେ ଭଲ ଲାଗୁଚି କିନ୍ତୁ ଗୋଟାଏ ତ ବର୍ଷାର ଅସୁବିଧା ଏ ଯୋଉଁ ପୋକ ଜୋକ ସବୁ ବାହାରିବା ଆମର ତେଲୁଣି ପୋକ ହେଲା ଗଡ଼ୁଣୀ ପୋକ ହେଲା ଇଏ ଯେଉଁ ସବୁ ବା ବାହାରିବେ ସେଇଟା ହେଉଚି ବେଶୀ କଷ୍ଟ।
ହଁ ସତ କଥା ଦିଦି ଆହୁରି ତା ସହିତ କଣ ଗଲେ ଡ୍ରେସ ଗୁଡାକ ବି ଶୁଖିବନି। ବହୁତ ଜଲଦି।
ହଁ ଡ୍ରେସ୍ ତ ଶୁଖୁନି ଦି'ଦିନି ହେଲାଣି ମୁଁ ଡ୍ରେସ୍ ସଫା କରିଥିଲି ମୁଁ ହଷ୍ଟେଲ ପ ପଳେଇବି ନା କାଲି ତ ମୁଁ ସଫା କରିଦେଇଥିଲି ସବୁ ଡ୍ରେସ୍ ଘରେ ଅଛି ତ ମୁଁ କହିଲି ଟିକିଏ ସଫାସଫି କରିଦେଇଥାଏ। ତ ସଫା କରିଦେଇଥିଲି ମାନେ ଖାଲି କମ୍ଫର୍ଟ ପକେଇ ଥିଲି ବୋଲି ଟିକେ କୁହ ମାନେ ଟିକେ ବାସ୍ନା ହଉଛି ନହେଲେ ପୁରା ଗମରା ଗନ୍ଧାନ୍ତାଣି।
ହଁ ସତ କଥା। କାଲି ତ ମୁଁ ବି ମାନେ ସଫା କରିକି ଶୁଖେଇଥିଲି। ହେଲେ ମୁଁ ବାହାରକୁ ଯାଇଚି ବର୍ଷା ହେଇଗଲା ବହୁତ ଜୋରସ ମୁଁ ଭାବିଲି ଗଲା ଆଜି ଯେତିକି ସଫା କରି ଶୁଖେଇଥିଲି ଆଉ ରହିବନି। ନଷ୍ଟ ନା ଖାଲିରେ। ଆଉଥରେ ବା କି କିଏ ବାହାର କରିଦେଇଛନ୍ତି ଭିତରୁ ଆଣି ଶୁଖେଇ ଦେଇଛନ୍ତି ତ ଡ୍ରେସ ଗୁଡା ଠିକ ଅଛି। ବ
ହଁ ସେ ମାନେ ଖରା ଟିକେ ଟିକେ ହେଲେ ଖରା ଟିକେ ବାଜିଗଲେ ମାନେ ଡ୍ରେସ୍ ଗୁଡ଼ାକ ଠିକଠାକ ଶୁଖିଯାଆନ୍ତା ଏଇ ଯୋଉ ଜମା ଖରା ହ୍ନି ହୋଉନି।
ହୁଁ ନା।
ସେଥିଲାଗି
ବହୁତ ଏ ମାନେ ଖରାପ ବାସ୍ନା ହବ।
ମାନେ ଯେମିତି ଅ ମାନେ ଗମରା ଟାଇପ ର ଯେମିତି ଗୋଟେ ଗନ୍ଧ ହୁଏନି ତ ସେ ସେମିତି ହିଁ ଗନ୍ଧ ହେବ ଓଦା ହେଇକି ରହିଗଲେ ବେଶୀ
ହଁ ଆହୁରି ଫ୍ୟାନ ପାଖକୁ ଆଣି ଶୁଖେଇଲେ ହେଲେ ବି ସେ ମାନେ ଶୁଖିଯିବ। ପରନ୍ତୁ ସେ ଗନ୍ଧଟା ଯିବନି
ଗନ୍ଧଟା ଜୀବନି
ହଁ। ଓ ଦିଦି ଆପଣଙ୍କୁ ହଁ କୁହନ୍ତୁ?
ମୁଁ କହିଲି କି ତୁମର ମାନେ କଣ କେମିତି ଜାଗା ବେଶୀ ବର୍ଷା ହେଲେ କିଛି ଅସୁବିଧା ନାହିଁ। ଆନା
ନାଇଁ ନାଇଁ କିଛି ଅସୁବିଧା ନାଇଁ ମୁଁ ସେକେଣ୍ଡ ଫ୍ଲୋରରେ ରହୁଛି ନା ତ ଏତେ ବି କିଛି ଅସୁ ସୁବିଧା ନାହିଁ।
ଅ କାହିଁକି ନା ମୁଁ ଭୁବନେଶ୍ଵରରେ ଯୋଉଠି ରହୁଛି ମାନେ ଅବଶ୍ୟ ଘରର କିଛି ଅସୁବିଧା ନାହିଁ ମୁଁ ବି ସେଇ ସେକେଣ୍ଡ ମାନେ ମହଲାରେ ରହୁଛି
ହଁ।
ଲଗାଣ ବର୍ଷା ହେଲେ ଆମର ଭୁବନେଶ୍ୱରରେ ମାନେ ମୋ ରୁମ୍ ପାଖାପାଖି ଯେଉଁ ବଜାରଟା ସେଠି ପୁରା ଆଣ୍ଠୁଏ ଆଣ୍ଠୁଏ ପାଣି ହେଇ ଯ ମାନେ ତମେ ବଜାର ଯାଇପାରିବନି ବର୍ଷା ଛାଡ଼ିବ ବି ଏମ୍ ସି ବାଲା ଆସିବେ ତାକୁ ସଫା କରିବେ ତାପରେ ଯାଇକି ସେ ଶୁଖିବ।
ଆଛା ଏତେ ପ୍ରୋବ୍ଲେମ ହେଲେ ହଉଛି ବର୍ଷା ହେଲେ ସେଇଠି
ହୁଁ ତମେ ତ ନ୍ୟୁଜ ରେ ଦେଖିଥିବ ନା ଭୁବନେଶ୍ଵରରେ ଆମର ଯୋଉ କନ ପାଖାପାଖି ଯଉ ରାସ୍ତା ଗୁଡ଼ାକ ସେଗୁଡା କେମିତି ପୁରା ପାଣିର ପୁରା ଫୁଲ ହେଇଯାଏ
ସେଇଟାଇଁ ହେଲେ ସେତିକି ଟାଇମ ଯଦି କଣ ଦରକାର ଥିବ କେମିତି ଆଣୁଛନ୍ତି ଆପଣ?
ନାଇଁ ସେମିତି ହଷ୍ଟେଲ ରୁ ବେଶୀ ଟାଇମ ବାହାରକୁ ଯିବାକୁ ପଡେନି କାହିଁକି ନା ମୁଁ ହଷ୍ଟେଲରେ ସବୁ ଜିନିଷ ମାନେ ରଖିଥାଏ ରୁମ୍ ରେ ମାନେ ଖାଇବା ପିଇବା ଯାହାବି ସବୁ ରଖିଥାଏ। ମାନେ ବେଶ ଟାଇମ୍ ପାଇଁ କି ମାନେ ବ୍ଲକ୍ ହୁଏନି ମାନେ ମ୍ୟାକ୍ସିମମ୍ ଅଧଘଣ୍ଟେ ଘଣ୍ଟେ ଭିତରେ ଆସିକି ସଫାସଫି କରିଦିଅନ୍ତି ସବୁ କିନ୍ତୁ ଏ ବର୍ଷା ହେଲେ ପୁରା ଜୋରରେ ପାଣି ହେଇଯାଏ ଯିଏ ସେଦିନ ବଜାରରେ ଥିବ ସିଏ ସେଇ ବଜାରରେ ରହିଲା ଆଉ ରୁମ୍ ମୁୁ ଆସିପାରିବନି ଆଉ ଯଦି ଆସିବ ପୁରା ଆଣ୍ଠୁଏଁ ପାଣିରେ ଓଦା ହେଇ ହେଇକା ଆସିବ
ଓହୋ ସେମିତି ହେଲେ ସେ ମାନେ ଯିଏ ସାଇକେଲ ଧରିଥିବେ କି କାହାର ବି ତ ସେ ଆଉ କିଛି ଦେଖେଇ ବିି ପାରିବନି ମୁଁ ଭାବୁଛି ସେମାନଙ୍କୁ ଚଲେଇବା ପାଇଁ ଟିକେ କଷ୍ଟ ହଉଥିବ ନା ସେ ସମୟରେ
ହଁ ମାନେ ବେଶୀ ତ ଅସୁବିଧା ମାନେ ଏଇ କାର ବାଇକ୍ ଆଉ ସାଇକେଲ ବାଲା ହିଁ ଭୋଗନ୍ତି କାରଣ ବସ୍ ତ ଚାଲିଯିବ। କିନ୍ତୁ ବସ୍ ଗଲା ବେଳେ ଯୋଉ ପାଣି ଟା ପୁରା ଛିଟ୍ କା ମାରିବ ସେ ଆଉ କହନା
ଓଚଛା ବାକି ଏପଟୁ କିଛି ଅସୁବିଧା ନାହିଁ ବୋଧେ ମାନେ ଷ୍ଟେସନ୍ ରୋଡ୍ ପାଖ ଆଡକୁୁ
ଅ ନା ନା ସେପଟେ କିଛି ଅସୁବିଧା ହୁଏନି ଆମର ହଁ ଆ ପ୍ରାୟତଃ ଆଚାର୍ଯ୍ୟ ବିହାର ଜୟ ଦେବବିହାର ଏଇଗୁଡ଼ାକ ହିଁ ବେଶୀ ପାଣି ହେଇଯାଇଥାଏ।
ହଁ ହଁ। ଓଃ ହେଲେ କାଲି ଆପଣ ପଳେଇବେ?
ମୁଁ କାଲି ପଳେଇବି କାରଣ ମୁଁ ଆସିଥିଲି ଘରକୁ ମୋ ଭଉଣୀର ବାହାଘର ଥିଲା ଆଉ ସରିଗଲାଣି ତାର ରିସେପସନ୍ ବି ସରିଗଲାଣି ଆଉ ଘରେ ରହିଲେ ବି ଟିକେ ପଢ଼ାପଢ଼ି ଅସୁବିଧା ହେଉଛି
ହଁ, ଏଇଟା ସତ କଥା! ଘରେ ରହିଲେ ଟିକେ ଅସୁବିଧା ହୁଏ।
ହୁଁ।
ହେଲେ, ବାହାଘର ବହୁତ ଏଞ୍ଜୟ କରିଥିବେ ଦିଦି!
ହଁ, ସେମିତି ଆଉ, ହଉ ସେଇ ତ ଯାହା ବାହାଘରରେ ସବୁ ପିନ୍ଧା ପିନ୍ଧି ହେଇଥିଲା
ହଁ।
ଫା କରିଦେଇଛି ସେଇଗୁଡାକ ତଉ ହଇରାଣ ହଉଛି ଆଉ ମୁଁ କହିଲି, ହଷ୍ଟେଲ ଯିବା ପୂର୍ବରୁ ସବୁ ସଫା କରି ଥୋଇ ଦେଇକି ଯିବିଭାରି। ସେଇଗୁଡାକ ସବୁ ନି ଆଉ ବର୍ଷାରୁ ଆଉ।
ନଲେ, ଘର ଭିତରେ ଆଣି ନହେଲେ ଟିକେ ଫ୍ୟାନ୍ ପାଖରେ ରଖି ଦିଅନ୍ତୁ।
ହଁ, ହଁ ହଁ ମୁଁ ତ ଫ୍ୟାନ୍ ରେ ପକେଇଛି। ସେଥିଲାଗି ତ ପୁରା ବହୁତ କମ୍ଫର୍ଟ ମାନେ ଅଧିକା କମ୍ଫର୍ଟ ପକେଇଛି କି ନାହିଁ, ମାନେ ଆଉ ଗନ୍ଧ ଛାଡ଼ିବନି।
ହୁଁ, ହଉ ହୋ ଠିକ୍ ଅଛି।
ଆଉ, ତମର ସେ ଏପଟେ ମାନେ କଣ କିଛି-ଇ ଅଞ୍ଚଳ ଅଛି! କାରଣ ଆମର ଏପଟେ ତ ବହୁତ ଏମିତି ଜାଗା ଅଛି କି, ମାନେ ବର୍ଷା ଅଧିକ ହେଲେ ନା, ସେଠି ନା ପାଣି ପୁରା ଅଧିକ ଯେ ଯଉ ନଈ ବଢି ହେଇଯାଏ। ତ, ସବୁ ଗାଁ ଗଣ୍ଡାକୁ ପାଣି ପଶି ଆସେ। ତମର ସେପଟେ ସେମିତି କିଛି ଅଛି କି ଜାଗ୍
ହଁ ହଁ ହଁ ଅଛି, ସେପଡେ। ନା ନାଇଁ, ମୁଁ ତ ବର୍ତ୍ତମାନ ଏଇଠି ରହୁଚିଁ। କରନ୍ତୁ, ଆମର ମାନେ ଅଞ୍ଚଳଟା ଗଜପତିଁ
ଆଚ୍ଛା।
ହଁ, ତ ସେପଟେ ଅଧିକାଂଶ ଭୂସ୍ଖଳନ ଅଧିକ ବର୍ଷା ଯଦ୍ ଦି ହେଇଯିବ! ଏବେ ସବୁ-ଉଁ ମାନେ ପଡୁ ଚାଷ ଏଗୁଡା କରିବେ ବୋଲିଁ, ଗଛ କା କାଟି ଦଉଛନ୍ତି। ତା ସହିତ ମାନେ, ଗଛ ଗୁଡା ପୁଡେଇ ବି ଦଉଛନ୍ତି ନା! ଜାଳିଦେଲେ, ନଷ୍ଟ ହେବା ଦ୍ଵାରା ସେ ମାଟି ବି ଖସି ଯାଉଛି। ପୁରା ପର୍ବତ ଉପରେ ଯଦି ଥିବ, ମଝିରେ ଥରେ ଆପଣ ଦେଖିଥିବେ, ନାଇଁ ମୁଁ ଜାଣିନି! ବାକି ଭୂସ୍କଳନ ହେଇଥିଲା। ସେ, ପାହାଡ ଉପରୁ ପୁରା ଖସିଲା ତ ପୁରା ରୋଡ଼ ମାନେ ପୁରା ରୋଡ଼ ପର୍ଯ୍ୟନ୍ତ, ସେଟା ପଥର ମାଟ୍ ଏଇ ସବୁ ପଳେଇ ଆସିଛି। ଆଉ, ସେଥିରେ ଦି ତିନିଟା ଫ୍ୟାମିଲି ବି ପଳେଇଗଲେ।
ଏ ଭାରି ଦୁଃଖ କଥା।
ହଁ। ବାକି ଆମର ଯୋଉଠି ଅଛି! ସେଇଠି ଏତେ କିଛି ହେଇନି। ମାନେ ଆମେଁ-ଏଁ ଯୋଉଠି ରହୁଛୁ, ସେଇଡ଼ା, ଭିତରେ ସାହି ଭିତରେ। ସେଇଟା ଯୋଉଠି ହେଇଛି! ଆମ ଗାଁ ଠୁ ଆହୁରି କେତେ ଦୂରରେ ହେଇଛି। ହଁ, ବାକି ସେପଟେ ଲୋକ ଯା ଟିକେ ତାଙ୍କୁ ବି କୁହା ହଉଛି। ଉଁ କଣ କହିଲେ ଏ ସମସ୍ତେ ଯାଇକି ବଁ ବୁଲି ବୁଲି ସଚେତନ କରେଇଥିଲେ ନା, ସେ ଜାଗା ଗୁଡାକରୁ ବାହାରିପ ପଳେଇ ଆସନ୍ତୁ। ଆଉ ତାଙ୍କେ, ଶୁଣିଲେନି କଣ କରିହବ?
ହଁ, ଏ ଯେଉଁ ବନ୍ୟା ଆଶ୍ରୟସ୍ଥଳୀ ମାନ ସବୁ ଯଉ କରିଛନ୍ତି। ମାନେ ସେଠି ବି ଆଟଲିଷ୍ଟ ଯାାଇଁକି କି ନିଜର ଆବଶ୍ୟକୀୟ ଦିନିଷ ସବୁ ଯାହା ଯାହା ଦରକାର, ପିନ୍ଧା ଜିନିଷ ହେଲା ହେଲା, କିଛି ଶୁଖିଲା ଜିନିଷ ହେଲା, ସେ ଗୁଡା ତ ନେଇକି, ଆଟ୍ ମାନେ ରଖିକି ସେ ଟି ରହିପାରିବେ ନା।
ହଁ, ସେଇଟା କରାହେଇଥିଲା। ସେତେବେଳେ ହିଁ ସେମାନେ ଶୁଣିଲେନି। ସେଇଠି ହିଁ ରହିଲେ। ସେମାନଙ୍କର ହିଁ ସେମାନେ ଘର ସହିତ ପଳେଇଲେ। ତାଙ୍କେ ବି ଏକ୍ଚୁଆଲି କିଏ ରହିଲେନି, ମରିଗଲେ।
ଓହୋ।
ହୁଁ ସେମିତି ହେଇଛି।
ନାଇଁ ଲୋକଙ୍କୁ ଯେତେ ସଚେତନ କଲେ ଲୋକ ଟିକେ ରହିଯାଉଚନ୍ତି ହେ କିଛି ହବନି। ଥାଉ ଯିବାନି ଆଉ କିନ୍ତୁ ଲୋକ ଭାବୁନାହାନ୍ତି କି ଭବିଷ୍ୟ ତ ପାଇଁ କି ମାନେ ଯଦି ବି ଅତ୍ୟଧିକ ମାନେ ବନ୍ୟା ପାଣି ପଶି ଆସିଲା କି କଣ ହେଲା। ମାନେ ନିଜେ ହିଁ ଅସୁବିଧାରେ ପଡ଼ିବେ।
ଆଉ ସେଇଆ ହିଁ ଅଧି ଅଧିକାଂଶ ଟାଇମ କଣ କହିଲେ ନା ଯଦି ନିୟୁଜରେ ଦେଖେଇଲା ଯେ ଏହି ଜିଲ୍ଲା ଗୁଡାକୁ ଅଛି ବର୍ଷା। ତ ଅଧିକାଂଶ ରେ ଗଛ ପତି କନ୍ଧମାଳ ଏଇଟା ମାନେ କମ କମ ବି ପାଣିପାଗରେ ଦେଖେଇଥିବ ନା। କରନ୍ତୁ ସେପଟେ ଟିକେ ଅଧିକ ହିଁ ହବ ବର୍ଷା। ହଁ ସେମିତି ଆଉ।
ଆମର ଏପଟେ ଅଛି ମାନେ ଆମ ବଜାରଠୁ ପନ୍ଦର କିଲୋମିଟର ପାଖାପା ଟିକେ ଦୂରରେ ସେପଟେ ଅତ୍ୟଧିକ ବର୍ଷା ହେଲେ ସେପଟେ ଟିକେ ସମୁଦ୍ର ପାଖ ତ। ସିଏ କଣ ହୁଏ ନା ପାଣି ପଳେଇ ଆସେ ସେ ଗାଁ ଭିତୁରୁକୁ ସବୁ। ଆଉ ଏଥରକ ତ ଗୋଟେ ମାଟି ଘର ତାଙ୍କର ଥିଲା ଚାଳ ଘର। ସିଏ ସବୁସୋଇ ଚନ୍ତି ରାତିରେ ମାନେ ତାଙ୍କ କାନ୍ଥ ତାଙ୍କ ଉପରେ ପଡ଼ିଗଲା। ଅବଶ୍ୟ ଚାରିଜଣ ଥିଲେ। ବାପା ମା ଆଉ ତାଙ୍କର ଗୋଟେ ପୁଅଟେ ଗୋଟେ ଝିଅଟେ ମାନେ କେବଳ ମାନେ ସେ ପୁଅଟିର ଡେ ମାନେ ମରିଯାଇଚି ନହେଲେ ଆଉ ସମସ୍ତେ ମାନେ
ମେଡ଼ି
ଆଦତ ଛା ହଁ ହଁ। ହୋଉ ଠିକ ଅଛି ଦିଦି ହେଲେ ମୁଁ ଆପଣଙ୍କୁ ପରେ କଥା ହୋଉଚି ଆପଣଙ୍କ ସହି ତ।
ଅ ହଁ ହଁ ଠିକ୍ ଅଛି ତମେ ପରେ କଥା ହୁଅ ରଖୁଛି।
ହୁଁ।